ହ୍ୟାଲୋ ଅପା କଣ କରଚ?
ମା ଏଇଠି ବସିଥିଲି ଲୋ।
ଆଉ ରୋଷେଇ ସଇଲା?
ହଁ ମା ରୋଷେଇ କର-ରୋଷେଇ ସଇଲା ଏଇ ଖାଇବାକୁ ଦେଲି ରୁଟି କରିଥିଲି।
ଆଉ ପୋଟଳ ଆଳୁ ଭାଜିଥିଲି।
ହଁ, ହଁ ସ- ମୁଁ ବସିଛି।
ବସିଛି ରୋଷେଇ ସାରଲୁଣି?
ହଁ।
କଣ ରୋଷେଇ କରିଥିଲୁ?
ରୁଟି କରଚି, ଆଉ ବୁଟ ଆଳୁ ତରକାରୀ କରଛି।
ଓହୋ, ବୁଟ ଆଳୁ ତରକାରୀ, ବଢ଼ିଆ ଆଉ ରୁଟିିକି ଆଉ।
ହଁ, ହଁ।
କଣ କେମିତି କଲୁ?
ଫାଷ୍ଟ ବୁଟ ଆଳୁକୁ ସିଝେଇ ଦେଲି ଲୁଣ ପକ କେଇକି ଲୁଣ ହଳଦୀ। ତାପରେ କଢେଇ ବସେଇକି ତେଲ ପକେଇଲି।
ହଁ।
ତାପରେ ପିଆଜ ପକେଇଲି, ଆବା କଡେଇ ବସେଇକି ତେଲ ପକେଇ ତେଜପତ୍ର ପକେଇଲି।
ହଁ।
ତାପରେ ପିଆଜ ପକେଇଲି। ପିଆଜ ଟିକେ ହେଇ ଆସିଲେ ତାପରେ ଅଦା ରସୁଣ ପେଷ୍ଟ ପକେଇଲି।
ହଁ।
ତାପରେ ଟିକେ କଷିଲି।
ହଁ।
କଷି ସାଇଲା ପରେ ତାପରେ ତାପରେ ଲଙ୍କା ଗୁଣ୍ଡ ପକେଇଲି। ହଳଦୀ ଗୁଣ୍ଡ ପକେଇଲି, ଧଣିଆ ପାଉଡ଼ର ପକେଇଲି। ଜିରା ପାଉଡର ପକେଇଲି। ତାପରେ ତା ବିଲାତି ପକେଇକି କଷିଲି। କଷି କଷି କଷିକି ତେଲ ଛାଡିଗଲା ମସଲା ରୁ
ହଁ।
ତାପରେ ସେଇ ଢିଙ୍କ୍ ବୁଟ ସିଝା ଗୁଡା ତା ଭିତରେ ଢାଳି ଦେଲି, ଓ ହାଲକା ଆଉ ଟିକେ ଲୁଣ ପକେଇଲି।
ବୁଟ କେମିତି କଣ ସିଳେଇଲୁ?
ପାଣି ଲୁଣ ହଲ୍ଦୀ ଦେଇକ୍
କୋଉତିରେ ସିଜେଇଲ?
ପ୍ରେସର୍ ରେ।
ପ୍ରେସର୍ ରେ ଗ୍ୟାସ୍ ନା ଚୁଲିରେ କଲ?
ଗ୍ୟାସ୍ ରେ କଲି ତିନିଟା ସିଟି ମାଇଲା। ତିନିଟା ନା ଚାରିଟା ସିଟି।
ଅ ହ।
ଆ ରୁଟି କରିନି କରିବି ଚକଟିକି ରଖିଦେଇଚି।
ଅ ହଁ। ନା ଗରମ ଗରମ କରିବ କରିକି ଖାଇବେ ଆଉ।
ହଁ।
ଆଉ ପୁଅ କେତେବେଳେ ଆସିବ କି?
ସେ ଏଗାର୍ ଟା।
ଡିଉଟି ଯାଇଚନ୍ତି?
ଆଜ୍ଞା।
ଅ ହ।
ଆସିଲେ ମୁ କରିଆ ଆଉ ଦଶ୍ ଟା ହେଇଯାଉ କରିଆ ରୁଟି। ଦଶଟା ସାଢେ ଦଶଟା ଭିତରେ ରେଡି କରିଆ।
ଆଉ ଆଉ ଘରେ ସବୁ କିଏ ଅଛନ୍ତି?
ବୋଉ।
ବୋଉ ସିଏ ଖାଇଲେଣି ନା?
ଖାଉଚନ୍ତି ଭାତ।
ଅ ହ ଭାତ ବି କରିଥିଲ?
ଆଜ୍ଞା।
ଭାତ କୋଉଥିରେ ରାନ୍ଧିଲ?
ଭାତ ବି ଗ୍ୟାସ୍ ରେ।
ଗ୍ୟାସ୍ ରେ କଁ ଚୁଲି ନାହିଁ କି?
ହଁ ଚୁଲି ଅଛି ଯେ ଗ୍ୟାସ୍ ରେ ରାନ୍ଧି ଦେଲି।
ହଁ ହଁ।
ଗୋଟେ ଚୁଲିରେ ଟେଷ୍ଟ୍ ଟା ଟିକେ ଅଲଗା ଲାଗେ ତ।
ହଁ। କିନ୍ତୁ ଗ୍ୟାସ୍ ଅପେକ୍ଷା ଚୁଲି ଟେଷ୍ଟ୍ ଟା ଅଲଗା ନା ଚୁଲି ଟେଷ୍ଟ୍ ଟା ଭଲ ଲାଗେ।
ହଁ। ଚୁଲିରେ ମାଟି ହାଣ୍ଡି ମଟନ୍ କଲେ ଭଲ ଟେଷ୍ଟ୍ ଲାଗେନି?
ହଁ, ଦେଖିଆ ମଟନ୍ କେମିତି ରୁ ଚୁଲିରେ କରାଯାଏ କହିଲ।
ମଟନ୍ କେମତି କରନ୍ତି ହଉ କହୁଚି। ଫାଷ୍ଟ୍ ଗୋଟେ କଡେଇ ବସେଇଆ।
ହଁ।
ତାପରେ ଏଥିରେ ତେଲ ଦବା।
ହଁ।
ତାପରେ ସେଥିରେ ଗୋଟା ମସଲା ସବୁ ପକେଇବ ତେଲ ତାତିଗଲେ।
ହଁ।
ତାପରେ ତେଜପତ୍ର ପକେଇବ।
ହୁଁ।
ତାପରେ ପିଆଜ ପକେଇବ।
ହଁ
ପିଆଜ ଟିକେ ଗୋଲ୍ଡେନ୍ କଲର୍ ହେଇ ଆସିଲେ। ତାପରେ ଆମେ ଅଦା ରସୁଣ ପେଷ୍ଟ୍ ପକେଇବା। ଅଦା ରସୁଣ ପେଷ୍ଟ୍ କୁ ଟିକେ କଷିବା ତାପରେ ଆମେ ଲଙ୍କାଗୁଣ୍ଡ ପକେ ପକେଇକି କଷିବା ତାପରେ ହଳଦୀ ଗୁଣ୍ଡ ପକେଇବା। ଧଣିଆ ପାଉଡର ପକେଇବା। ଜିରା ପାଉଡର ପକେଇବା ଗୋଟା ମସଲା ପାଉଡର ପକେଇବା ମଟନ ମସଲା ପକେଇବା ତାକୁ ଭଲସେ କଷିବା ଆଉ ତମେ ଚାହିଁଲେ ସେଥି ସେଥିରେ ବିଲାତି ବି ପକେଇ ପାରିବ। ଆଉ ମଟନ୍ ଟା ଯଦି ଚାହିଁବ ଡାଇରେକ୍ଟ ପକେଇକି କରିପାରିବ ନହେଲେ ପ୍ରେସର ରେ ତାକୁ ସିଟି ସିଟି ମାରିକି ବି କରିପାରିବ।
ହଁ ଡେକ୍ଚିରେ କରିବା ମାନେ ଚୁଲିରେ ବସେଇବା ମାନେ ଲେଟ୍ ହଉ ପଛେ ସେ ଡେକ୍ଚିରେ ନା ନା ହାଣ୍ଡି ମାଠି ହାଣ୍ଡିରେ ସେମିତି ବସିଥିବ ଲେଟ୍ ହବ ପଛେ ଟିକେ ଆଉ।
ପକେଇବା ମଟନ୍ ମଟନ୍ ପକେଇକି ସେଥିରେ ଲୁଣ ପକେଇକି ତାକୁ କଷିବା। ସେ ମଟନ୍ ଟା ତ ବହୁତ ଟାଇମ ଲାଗେ ମଟନ୍ ଟା ଟିକେ ହେଇ ଆସିଲା ଆଳୁ ପକିଆ
ହଁ
ହଁ ତାପରେ କଷି ସାଇଲା ପରେ କଷାଇଲା ପରେ ଗରମ ପାଣି ଦେଇଦବା ଫୁଟିବାକୁ।
ହୁଁ
ଲାଷ୍ଟରେ ଧନିଆ ପତ୍ର ଆଉ ଗରମ ମସଲା ପଡିବ ହେଇଗଲା ମଟନ।
ଗରମ ମସଲା ପଡିବ ମୁଁ ବା ଜାଣିଛି କଣ ମଟନ ମସଲା ମଟନ୍ ମସଲା କାଳେ ଲାଷ୍ଟରେ ବି ଟିକେ ପକନ୍ତି।
ହଁ ପକେଇଲା ପକେଇଲା ହବ ନ ପକେଇଲେ ଆ
ଚଳିବ।
ହଁ
ପକେଇଲେ ଗୋଟେ ଟେଷ୍ଟ ମସଲାରେ ପ ପକାଇଲେ ଗୋଟେ ଟେଷ୍ଟ ମାଂସ ହେଇସାରିଲା ପରେ ପକେଇଲେ ଆଉ ଗୋଟେ ଟେଷ୍ଟ।
ହୁଁ ମ ଗରମ ମସଲା ଟା ମେନ୍ ହେଲା ଲାଷ୍ଟରେ ପକେଇଲେ।
ହୁଁ
ତମେ ଖାଇସାରିଲଣି?
ହଁ ମା ମୁଁ ପାଇଁ ଏ ଖାଇଲି।
ହଁ ହ
ମୁଇ ଖାଇଥିଲି ଖାଇକି ତ ସାଙ୍ଗେ ସାଙ୍ଗେ ଶୁଅନ୍ତିନି।
ହଁ
ଶୋଇଲେ ଆଉ ସେଥିପାଇଁ ମୁଁ ଟିକେ ବାଡିରେ କଣ କରୁଛି ନା ଖାଇକି ଦିଭେରା ବୁଲୁଛି ଆଉ।
ହ ଓ ଆ କିସ ଶୁଅନ୍ତିିନ ଟିକେ ଚାଲିଲେ ଭଲ।
ହଁ ଏ ଗ୍ୟାସ୍ ଟିକେ ହଉଛି ତ
ହୁଁ
ହେଲେ ସେଥିପାଇଁ ଖାଉନି ସାଙ୍ଗେ ସାଙ୍ଗେ ତାପରେ ଖାଇକି ବି ସାଙ୍ଗେ ସାଙ୍ଗେ ପାଣି ପିଇବନି।
ହଁ କିଛି ସମୟ ପରେ ପିଇବୁ। ଆଉ ବେଶୀ କରି ତେଲ ଜିନିଷ ଖାଇକି ବି ସାଙ୍ଗେ ସାଙ୍ଗେ ପାଣି ପିଇବନି ନହେଲେ ଚର୍ବି ହବ ତେଲ ଟା ଭାସିବ ନା ପାଣି ପିଲେ ସାଙ୍ଗ ସାଙ୍ଗେ
ହଁ କ୍ୟାସ ବି ହବ।
ହୁଁ। ମୁଁ କିନ୍ତୁ ଖାଇଲାଏଳେ ବହୁତ ପାଣି ପିଏ।
ଅହ ନା ଖାଇଲା ବେଳେ କେବେ ପାଣି ପିଇବନି ଡେରି କରିକି ପାଣି ପିଇବ। ଅତି ବେଶୀରେ ଦଶ ରୁ କୋଡିଏ ମିନିଟ୍ ଯାଉ। ବେଶୀ ସମୟ ଆମେ ନ ରହିପାରଲେ କୋଡ଼ିଏ ମିନିଟ୍ ପରେ ପିଇବା। ଆଉ କେବେ ବି ଖାଇକି ସାଙ୍ଗେ ସାଙ୍ଗେ ଶୋଇବନି।
ହୁଁ ଟିକେ ଚଲାଉନୁ ଠିଆ।
ଅଁ।
ଆଇରୀ ତ ଶୋଇଲେ ବି ସେଟା ଦେହରେ ଲାଗିଯାଏ।
ଖାଇକି ଟିକେ ଚାଲାବୁଲା କରିବ କରିକି ତାପରେ ଯାଇ ଶୋଇବ।
କୁନ।
ଆଉ
ଆଉ।
ଖାଇସାରି ରୋଷେଇ ଘର ପୋ ରୁଟି କରିଦବ। କରିଦେଇକି ରୋଷେଇ ଘରେ ଟିକେ ପୋଛାପୋଛି କରଦବ ଆଉ।
ହୁଁ।
ପୋଛାପୋଛି କରିକି ରାତିରେ ଅଇଁଠା ବାସନ ରଖିବ ନେଇଁ ମାଜିଦବ।
ରାତିରେ ଅଇଁଠା ବାସନ ମାଜିଦୋବୁ?
ମାଜିଦବ ରଖନ୍ତି ନେଇଁ ଅଇଠ
ହଁ ମମି ବି ରଖେନି ମାଜି ଦିଏ। ଯେ ମାଜିବୁ କୋଉଠି ରାତିରେ?
ରାତିରେ କଣ ମାଜିବାକୁ ଆମର ଏବେ ତ ସୁବିଧା ହେଲାଣି। ଆଗରୁ ସିନା ଆ ପାଣି ସୁବିଧା ନଥିଲା ବୋଲି ମାଜିବାକୁ ଯାଉଥିଲେ ବାହାରେ।
ଆରେ ଏଇ ସାଇଡ ଏଇ ପଟ ଟ୍ୟାପରେ ମାଜିଦେଲେ ହୁଅନ୍ତାନି?
ହଁ ଚଳିବ ନା ଏଇପଟ ଟ୍ୟାପରେ ତମେ କଣ କରିବ ଆଉ ମାଜିଦେବ।
ହୁଁ କାଚରେ ବାସନ ମମି ବି ପକାଏଗ ବାସନ ମାନେ ଅଭିିଶପ ଦେବେ।
ହୁଁ କହନ୍ତି ଆମେ ଆଉ କଣ ଜାଣିଚନ୍ତି ଆମେ ଯାହା ଶୁଣିଲେ। ବଡ଼ ବଡ଼ ଲୋକଙ୍କ କତୁରୁ ଆମେ ସେଇୟଆ କଲେ। ସେ କହନ୍ତି କଣ ଲକ୍ଷ୍ମୀ ଛଡା ହେଇଯାଆନ୍ତି। କୋପ କରନ୍ତି ଲକ୍ଷ୍ମୀ। ସେଇଥିପାଇଁ ରାତିରେ ଖାଇସାଇଲା ପରେ ବାସନ ମଜା ହୁଏ।
ହୁଁ।
ଆଉ ଆଉ ସଖାଳୁ ଯେତେ ଶୀଘ୍ର ଶୀଘ୍ର ବି ଖାଇବ।
ସଖାଳୁ?
ଡେରି କରିବନି ଖାଇବା ରାତି ନଅଟା ଭିତରେ ଖାଇବ।
ହୁଁ।
ଆଉ।
ହୁଁ।
ଚଙ୍ଗ ଆଏ।
ତୁମ ଆଡେ ଗରମ ହୋଉଚି ନା?
ହଁ ଗରମ ହୋଉଚି ବୋଲି ପା ପଲିଆସଚି ପବନ ପଦାକୁ ଟିକେ।
ହଁ ଆଜି ବାହାରେ ଭଲ ପବନ ଦଉଛି।
ହଁ-ଅ-ଅ। ବାହାରେ ଭଲ ଟିକେ ପବନ ଦଉଛି ବୋଲି ପଦାରେ ଟିକେ ବୁଲୁଚି।
ଘରେ ପ୍ରବଳ ଗରମ ହଉଚି।
ଆ ଯେତେ ହେଲେ ବି ଗଛ ବାହାର ପବନ-ଅ-ଅ-ଅ ଆଉ ପଙ୍ଖା ବୁଲିବା ସମାନ କି ଘରଟା ଯାହାହେଲେ ଗରମ ଗରମ ହଉଚି ପଦା ଟା ଥଣ୍ଡା ଲାଗୁଛି ନା ଆଉ।
ହଁ।
ଆଉ ମା?
ହେ ଖାଇ ସାଇ ଆରେ
ଆଉ
ଆଉ କଣ କରୁଛ
ର
ଆରେ କିନ୍ତୁ ରୁଟି ରୁଟି ଯୋଉ କରନ୍ତି କେ ଯୋଉ ପାଞ୍ଚ ପଟେ ଛଅ ପଟ ଗଲେ କେତେ ଅଟା ପକେଇବା ପଡିବ?
ତମେ ଅଟା କଣ କରିବ ହାତରେ ମାପି ମାପି ତମର ଯୋଉ ପରିମାଣରେ ଖାଇବ ସେମ୍ ପରିମାଣରେ ତମେ ଅଟା ହାତରେ ମାପି ମାପି ପକେଇବ।
ଓ ହୋ ହଁ।
ସେଇ ପରିମାଣରେ ଦଳିବ।
ତଥାପି ମାପିକି ଅଟା ପକେଇବାକୁ ପଡିବ ତାହେଲେ।
ହୁଁ ହୁଁ। ତମେ ଧର ପାନ୍ ଖାଇବ ପଟେ ପଟେ। ହଉ ଗୋଟେ-ଏ-ଏ-ଏ ଇଏ ପକେଇବ ହାତରେ ଏମିତି ମାପିକି। ଯଦି ତମେ ଦି ପଟ ଖାଇବ ସେମିତି ଦି ଥର ଦେବ ସେଇ ଅନୁସାରେ।
ହଁ। ହାତରେ ମାପିକି ପକେଇଦ୍ ଦେଲେ ଠିକ୍।
ହଁ।
ହଉ ତାହେଲେ ମୁଁ ଯାଉଛି ରୁଟ୍ ଟି କରିିବି ଟା ଟା ହଉ।
ଦଶଟା ବାଜିଲା